ତୋ ଆପଣଙ୍କୁ ମୋ ଭଏସ ଶୁଭୁଛି?
ହଁ ହଁ ଶୁଭୁଚି।
ଆପଣ କଣ କରୁଛନ୍ତି ଏବେ?
ମୁଁ ଏଇ ବସିଥିଲି। ଛାତ ଉପରେ ମେଘ ଉଠେଇଛି ତ ପବନଦଉଥିଲା ଛାତ ଉପରେ ହିଁ ବସିଛି।
ତମେ?
ମୁଁ ଏ ଯାଇଥିଲି ପାର୍କ ଯାଇଥିଲି। ବର୍ଷା ଉଠେଇଲା ତ ଘରକୁ ପଳେଇ ଆସିଲି ଆଉ।
ହଁ ସେ ବର୍ଷ ର ବି ଠିକ ନାହିଁ ସେ କେତେବେଳେ କଣ ପକେଇଦବ ।ପାର୍କରେ ମାନେ ସେମିତି କଣ ରହିବା ପାଇଁ ଜାଗା ଅଛି ନା ନାହିଁ? ବର୍ଷା ହେଲେ ମାନେ ଯଦି କୋଉଠି ରହିହବ।
ଗଛ ତଳେ ରହିହବ। ହେଲେ କେତେ ଲୋକ ରହୁଛନ୍ତି ନା ତଥାପି ଗଛ ତଳେ ରହିଲେ ବି ତ ବର୍ଷା ପଡିବ ନା ସେଇପାଇଁ ପଳେଇ ଆସିଲି ଘରକୁ ଆଉ।
ହଁ ସେଇ କଥା ସେ ବର୍ଷା ହେଲେ ତ ସେ ଗଛ ତଳେ ରହିବା ବି ଯଦି ବିଜୁଳି ମାରିଲା। ସେ ବି ପ୍ରାୟ କହୁନାହାନ୍ତି କି ମାନେ ସୁବିଧା ଜନକ ନୁହଁ ତ ପଳେଇ ଆସିବା ଟା ବେଟର ହେଲା। ଆଉ ଆଜି ସକାଳେ କଣ ଖାଇ ଥିଲେ?
ମୁଁ ପିଠା ଆଉ ବାଇଗଣ ଚକଡା ଖାଇଥିଲି। ତମେ କଣ ଖାଇଥିଲ?
ଆମର ଆଜି ଉପମା, ମ ପଟ ତରକାରୀ ମାମା କରିଥିଲେ। ସେଇ ଉପମାରେ ଗାଜର, ଆଉ ବିଟ୍ ପକେଇକି କରିଥିଲେ ତ ସେଇଟା ଭଲ ଲାଗୁଥିଲା।
ଆଚ୍ଛା।
ଆଉ ଖରା ବେଳେ କଣ ଖାଇଛନ୍ତି। ହଁ କହୁଛି ମୁଁ।
ଆଜ୍ଞା କୁହନ୍ତୁ।
ମୋର ଆମର ଆଜି ଖରା ବେଳେ ତ ପଖାଳ ଭାତ ହେଇଥିଲା। ସବୁଦିନ ଆମର ପଖାଳ ହିଁ ପ୍ରାୟ ହଉଛି କାରଣ ଏ ଗରମ ବହୁତ। ହଥଉଛି ନା। ସେଇ ଯୋଗୁ ପଖାଳ ହିଁ ଖାଇବା। ଭଲ ଲାଗୁଛି ଆମର ସେଇ ପଖାଳ। ଆଉ ଗୋଟେ ଦହିରେ ଟିକେ ରାଗ ରାଗ ଲାଗୁଥିଲା ସେଇଟା କିଣା ହେଇକି ଆସିଥିଲା ତ ମୁଁ ଜାଣିନି ତା ନା ଟା କଣ।
କାଞ୍ଜି ଦହି କାଞ୍ଜି।
ହଁ ବୋଧେ ସେଇଟା ବୋଧେ।
ସେଇଟା ଦହି ତାକୁ ଦହି କାଞ୍ଜି କୁହନ୍ତି। ସେଟା ଏଇ ଦହିରେ। ଟିକେ ଏଇ ମାନେ ଲଙ୍କା ଗୁଣ୍ଡ ଆଉ ମାନେ ଟିକେ ଟିକେ ଖଟା ଅଳ୍ପ ଟିକେ ଚିନି ପଡ଼ିବ ଆ ଲୁଣ ଏମିତି ସବୁ ପଡ଼ିକି ସେଇଟା ହୁଏ। ସେଟା ଖାଇବାକୁ ନହେନେ ଟିକେ ଭଲ ଲାଗେ ଆଉ ଯେତିକି ଆମ୍ବିଳା ଅଂଶ ରହେ ତା ଦେହରେ ତ ସେତେଟା ଖାଇବାକୁ ଟିକେ ଭଲ ଲାଗେ
ହଁ ସେଇଟା ବି ଟିକେ ରାଗ ରାଗ ଲାଗୁଥିଲା ତା ଦେହରେ ଗା ଜର ବି ଟିକେ ପଡ଼ିଥିଲା ସେ
ଆଛା ତମକୁ ଗାଜର ବହୁତ ପସନ୍ଦ ହ
ହଁ ମତେ ଗାଜର ଭଲ ଲାଗେ ମାନେ ଗାଜର ଖାଲି କାଟିକି ବି ଖାଲି ଧୋଇକି ଦେଇଦେଲେ ମତେ ସେଇଟା ଖାଇବାକୁ ଭଲ ଲାଗେ ଛୋଟ ବେଳୁ ଅଭ୍ୟାସ ତ
ଆଛା ଭଲ ଗାଜର ଖାଇଲେ କ୍ୟାଲସିୟମ ବଢିବ ଆଉ
ହଁ ଆଉ ତମର ଆଜି ଦିପହରେ କଣ ହେଇଥିଲା
ଆମର ଭାତ ସୋୟାବିନ୍ ପୋଟଳ ସବୁ ତରକାରୀ ଆଉ ଆଳୁ ଭଜା
ଆଛା ଆଛା ମାନେ ପଖାଳ
ନାଇଁ ଗରମ
ଓହୋ ନାଇଁ ଆମର ବି ସେଇ ବେଳେ ବେଳେ ଆଇଁଷ ବାରରେ ହିଁ ଯାହା ଆମେ ଟିକେ ଗରମ ଖାଉ ନହେଲେ ପଖାଳ ହିଁ ପ୍ରାୟ
ଆମ ଏଇ ଖରା ଖରା ଦିନରେ ପଖାଳ ଖାଏ। ଖାଇବା ହିଁ ଠିକ୍।
ହୁଁ। ଆଉ ନହେଲେ ରାତି ବେଳା ବି ଆମର ସେଇ ପ୍ରାୟ ଟାଇମ ପ୍ରଖାଳ ହିଁ ହେଇଥାଏ।
ଆଛା ଆମର ଏ ଆଜି ରାତିରେ ପଖାଳ ଖାଇଵୁ। ସେଇ ଦୀପରେ। ଦିପହରେ ଖାଇଦେଲୁ ଗରମ ଭାତ ସେଇ ଭାତକୁ ପଖାାଳି ଦେଇଛୁ ରାତିରେ କଣ ଭଜା ଭଜା କରିକି କଣ ଏମିତି କରିକି ପଖାଳ ଖାଇ ଦବୁ ଆଉ।
ହଁ ମଁ ନହେଲେ ବହୁତ ଗରମ ହଉଛି।
ହଁ ଏଇ ଦେଖୁନ କେମିତି ବର୍ଷା ଆସିଲା ଏଇ ନା ଦେଖିଲ କିଛି ନାହିଁ ନା ବର୍ଷା ହଉଛି କି ପବନ ବି ଆଉ ଏତେ ଏବେ ହଉନି।
ହଁ ପରା ମୁଁ ବି ଛାତ ଉପରେ ବସିଛି ପବନ ଆଉ ଏତେ ଏତେ ଲାଗୁନି ମାନେ ପାଞ୍ଚ ଦଶ ମିନିଟ ପବନ ପୁରା ବହୁତ ଜୋର ସେ ହେଲା ଧୂଳି ଉଡେଇକି ଏବେ କିଛି ନାହିଁ।
ସେଆ
ଆଉ ତାପରେ ଆଜି ତମ ଆମର ଖରା ବେଳେ ବି ଆମେ ମ ମଟର ତରକାରୀ ବି ଖାଇଥିଲୁ, ସେଇ ଯୋଉ ଉପମା ପାଇଁ ହେଇଥିଲା ସେଇ ମଟର ତରକାରୀ
ଆଚ୍ଛା ଆଉ ତମ ଘରେ କିଏ କିଏ ଅ ଅଛନ୍ତି
ଆମ ଘରେ ମୁଁ ତ ଘରର ସା ନ ତାପରେ ମୋର ଜଣେ ବଡ ଦିଦି ଅଛନ୍ତି, ତାପରେ ମାମା ଆଉ ବାପା ଆଉ ତାପରେ ବଡ ବାପାଙ୍କ ପୁଅ ସିଏ ବି ଆମ ସହିତ ତ ରୁହନ୍ତି ଛୋଟବେେଳୁ
ଆଚ୍ଛା
ତମ ଘରେ
ହ୍ୟାଲୋ
ହଁ ଶୁଭୁଚିତ
ହଁ ହଁ ଏବେ ଶୁବୁଛି।
ମୁଁ ପଚାରିଥିଲି କି ତମ ଘରେ ସବୁ କିଏ କିଏ ରୁହନ୍ତି।
ଆମ ଘରେ ମୁଁ ମୋ ଭାଇ, ମାମୁଁ ମାମୁଁ ମାଇଁ, ଆଉ ମାମୁଁଙ୍କ ପୁଅ। ଆମେ ମାନେ ମୁଁ ମୋ ଭାଇ ଆସି ମୋ ମାମୁଁ ମାମୁଙ୍କ ଘରେ ରହୁଛୁ । ହୁଁ ମୋ ହଁ ମୋ ସାନ ଭାଇ ଆଉ ଆମ ପରିବାର କହିଲେ ମାନେ ମୋ ନିଜ ପରିବାର କହିଲେ ମୋ ବାପା ମାମା ମାମନ ବାପା ମୁଁ ଆଉ ଭାଇ।
ଆଚ୍ଛା ଆଚ୍ଛା ସେମାନେ କୋଉଠି ରହୁଛନ୍ତି?
ବାପା ସୁନ୍ଦରଗଡ଼ରେ ଅଛନ୍ତି ।
ଏଇଠି ପଢା ପଢି କରୁଛ ବୋଧେ ରହିକି?
ହଁ ହଁ।
କୋଉଠି ?
ଏ କମଳ ନେରୁ । ଓମେନ୍ସ କଲେଜ ଗ୍ରାଜୁଏସନ୍ କରୁଚି। ତମେ କଣ ପଢ଼ା ପଢୀ କରିଛ?
ମୁଁ ବି ସେଇ ଗ୍ରାଜୁଏସନ ହିଁ କରୁଚି ମୋର ଥାର୍ଡ ଇଅର ହେଲା ତମର
ମୋର ଫାଷ୍ଟ ଇୟର। ସେକେଣ୍ଡ ସେମିଷ୍ଟର ହେଇନି ସେକେଣ୍ଡ ସେମିଷ୍ଟର ହେଇନି ହ ୱାଓ
ଆଛା କଣ ନେଇଛ?
ମ୍ୟାଥମେଟିକ୍ସ ଅନର୍ସ।
ମୋର ସେ ଆଛା କେମିତି କଣ ମ୍ୟାଥ ଲାଗୁଛି?
ମ୍ୟାଥ ଭଲ ଲାଗେ। ମତେ ତ ବହୁତ ଭଲ ଲାଗେ।
ଆଛା, ମୋର ସେ ମ୍ୟାଥ ଏତେ ଭଲ ହୁଏନି ସେଥି ତ ସେଥିପାଇଁ ମୁଁ ସେ ଉଦ୍ଭିଦ ବିଜ୍ଞାନ ହିଁ ନେଇଗଲି। ହଁ ଆଉ ମୋର ମୋର ଏଇ ରମା ଦେବୀ।
ଆଛା।
ମୁଁ ତମ ଘରଠୁ ପାଖ ହଉଛି କମଳାନେଉରୁ।
ଖ।
ଆମର ବି ସେଇ ପନ୍ଦର କିଲୋମିଟର ଖଣ୍ଡେ ।ମୋ ବସ ଡାଇରେକ୍ଟ ଯାଉଛି ବାଣୀ ବିହାର ଛକ ସେଇ ମୋ ବସ ରେ ମୁଁ ପଳଉଛି ଆଉ।
ଆଛା ତମ ଘର କୋଉଠି?
ଆମ ଘର ଏଇ ଭାସ୍କେଶ୍ଵର ମନ୍ଦିର ପାଖରେ।
ଆଚ୍ଛା।
ସେଇଠି ଆମର ସେ ପାର୍କ ପୁରା ଛୋଟ ଗେଟ ସେଇ ପଟକୁ ଆମ ଘର।
ଆଚ୍ଛା ଆଚ୍ଛା।
ହଁ ଆଉ କଣ କୁହ?
ଆଉ ଦେହ ପା ଭଲ ଅଛି?
ହଁ ଦେହ ପା ମୋର ତ ଠିକ ଠାକ ଅଛି। ତମର?
ହଁ ଭଲ।
ହଁ।
ଆଉ ଘରେ ସବୁ
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ। କୁହନ୍ତୁ କଣ କହୁଥିଲେ?
କହୁଥିଲି କି ତମର ଯୋଉ ଗଣିତ ସବୁ ଅଛି ସେଇଟାରେ ତ ଫାଷ୍ଟ ଇଅରେ ମାନେ କେତେଟା ଥିଲା ମ୍ୟାଥ ପେପର? ଆଉ ମାଇନରରେ କଣ ନେଇଥିଲ?
ଫାଷ୍ଟ ସେମିଷ୍ଟରରେ ତ ମେଜର ପେପର ତ ଦିଟା ଥିଲା ମାଇନର ମୁଁ ନେଇଥିଲି କେମିଷ୍ଟ୍ରି ତାପରେ ଏବେ ସେକେଣ୍ଡ ସେମିଷ୍ଟରରେ ସେଟା ମେଜର ପେପର ଦୁଇଟା ଅଛି। ମାଇନର ମୁଁ ନେଇଛି ଫିଜିିକ୍ସ।
ଆଚ୍ଛା। ଆ ମୋର ବି ସେଇ ଫାଷ୍ଟ ଇୟରରେ ମାଇନର୍ ପେପର୍ ଥିଲା ଫାର୍ଷ୍ଟ ସେମର କେମେଷ୍ଟ୍ରୀ, ତାପର ସେମିଷ୍ଟାର ରେ ମୁଁ ବାୟୋଟେକ୍ ନେଇଥିଲି। ଫିଜିକ୍ସ କେମିତି କଣ ଅଛି? ହଁ।
ଫିଜିକ୍ସ ହଁ ଭଲ ଅଛି। ହେଲେ ଫିିଜିକ୍ସ ଟିକେ ଟିକେ ରାଗନ୍ତି ଟିକେ ନହେଲେ ସବୁ ଭଲ। ମତେ ତ ଭଲ ଲାଗେ ଫିଜିକ୍ସ । ଏଗୁରା ସବୁ ଭଲ ଲାଗେ ଯୋଉଥିରେ ମ୍ୟାଥ ଥାଏ ମତେ ସବୁ ଭଲ ଲାଗେ ସେଇଟା।
ହଁ ନହେଲେ ସେ ଫିଜିକ୍ସ ଆଉ କେମିଷ୍ଟ୍ରି ସାର୍ ମୁଁ ଯୋଉ ବିଜେବିରେ ବି ପଢୁ ଥିଲି ସେଇଠି ବି ସମସ୍ତେ ଟିକେ ରାଗି ଥିଲେ। ଆରଟି ରେ ବି ସେଇୟା କେମିଷ୍ଟ୍ରୀ ସାରମାନେ ଟିକେ ରାଗି ଅଛନ୍ତି ।ମାନେ ମୁଁ ଯୋଉ କଲେଜ ପିଲାଙ୍କୁ ବି ପଚାରିବି ତାଙ୍କର କେମେଷ୍ଟ୍ରି ଆଉ ଫିଜିକ୍ସ ଟିକ କେ ତ ସିଓର ରାଗିଥିବେ। ହଁ -ତାପରେ ଫିଜିକ୍ସ ତ ଆମର ଫାଷ୍ଟ ସେମିଷ୍ଟରେ ବୋଧେ ଛପନ ଟା ଏକ୍ସପେରିମେଣ୍ଟ ଥିବ ପ୍ରାକଟିକାଲରେ
ଛପନ ଟା ଏକ୍ସପେରିିମେଣ୍ଟ?
ହଁ ଆମର ସମସ୍ତେ କହୁଥିଲେ ଯ ଅନର୍ସ ପେପର ନେଇଛନ୍ତି ତାଙ୍କର ଛପନଟା ଏକ୍ସପେରିମେଣ୍ଟ ଥିଲା ପ୍ରାକଟିକାଲରେ।
ଆଛା ମୁଁ ଅନର୍ସ ପେପର କଥା ଜାଣିନି ଆମର ତ ସେଇ ଏଗାରଟା କି ବାରଟା ଏବେ ଅଛି ଫିଜିକ୍ସ ର। କେମେଷ୍ଟ୍ରି ର ବି ସେମତି ଥିଲା ନାଇନ
ହଁ। ମାଇନ ଯୋଉମାନେ ନେଇଛନ୍ତି। ସେଇ ହିସାବରେ ଟିକେ କମ ଥିବ ବୋଧେ।
ହଁ। ଆଉ ତମ ପଢାପଢି କେମିତି ଚାଲିଛି?
ମୋ ପଢା ପଢ଼ି ତ ଠିକ ଚାଲଛି।
ଆ
ତମର?
ହଁ ଠିକ ଠାକ
ଆଛା ଆଛା ଆଉ ତାହଲେ ଏବେ ତମେ ଘରେ ସନ୍ଧ୍ୟା ଦବ ନା କଣ କରିବ?
ହଁ ଦେବି ସନ୍ଧ୍ୟା ଦେବି।
ଆଚ୍ଛା ଆଛା ତମ ଘରେ ମାନେ କଣ ଠାକୁରଙ୍କ ପାଇଁ ସେପାରେଟ ରୁମ ଅଛି ନା ସେମିତି
ନାଇଁ ସେପାରେଟ ନୁହଁ ସେମିତି ର୍ୟାକ ମାନେଗର ରାୟକ ଉପର ଥାକର ସେମତି ଥାକରେ ଅଛି।
ହଁ ଆମର ବି ସେମିତି ହିଁ ଅଛି ହଉ। ତାହେଲେ ତମେ ତମ ଆଡୁ କଲ ଟା କାଟିଦବ।
ହଁ ଆଚ୍ଛା ହଉ ତ ଆମେ ଆଛେ ତ ରଖଛି।
ହଁ।
ହ୍ୟାଲୋ
ହଁ ରଖ।
ହଁ ବାଏ।